ହ୍ୟାଲୋ।
ହାଲୋ।
ହଁ ହାଲୋ।
ହାଲୋ।
ଶୁଭ ସକାଳ।
ଆଜ୍ଞା ଶୁଭା ଯାଉନି କି?
ଆଜ୍ଞା ଶୁଭୁଛି ଆଜ୍ଞା।
କଣ କରୁଛନ୍ତି।
କିଛି ନୁହଁ ଏବେ ଜଷ୍ଟ ଶୋଇବା ରେଷ୍ଟ କରୁଛି ଆପଣ କଣ କରୁଛନ୍ତି?
ମୁଁ ଖାଇକି ସେ ରେଟ କରିଥିଲି ଆଉ।
ଆଛା।
ହଁ ଭଲ ଅଛ।
ହଁ ହଁ ଭଲ ଅଛି ଆପଣ ଭଲ ଅଛନ୍ତି? ହଁ ହଁ ହଁ। ଆଜିର ନା ଘରେ ହିଁ ଅଛି। ହଁ ଆପଣ ଅଫିସରେ
କଣ କହିଲେ?
ଅଫିସ ରେ ଅଛନ୍ତି ନା ଘରେ ଅଛନ୍ତି?
ଅଫିସ ନେ ମୁଁ ଘରେ ହିଁ ଅଛି।
ଆଛା ପଢାପଢି କରୁଛନ୍ତି।
ଆଞା।
ଓ ହୋ କଣ ପଢୁଛନ୍ତି?
ପ୍ଲସ୍ ଥ୍ରୀ ଗ୍ରାଜୁଏଟ୍।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଜି ତ ଛୁଟି ଥିଲା କାଲି ବି ଛୁଟି ଥିଲା। ତ ଯାଇନି ଆଉ।
କାଲି କଣ ମହରମ?
କାଲି ମହରମ୍ ଥିଲା ଆଜି ଆ ଆଜି ତ ଆଜି ଯାଇନି ମୁଁ ଆଜି କଣ ଗୋଟେ କହୁଥିଲେ?
ଓ ହୋ ହୋ। ଆଜି ନା ଆଜି ସେମିତି କିଛି ନାହିଁ ତ। ଆଜି କିଛି ପର୍ ପହଛିିବି।
ଆ ସେମିତି କିଛି ନାହିଁ ଯେ ମତେ କହୁଥିଲେ ଛୋଟି ବୋଲି ତ ମୁଁ ଆଜି ଯାଇନି କ୍ଲାସ କରନି।
ଆଚ୍ଛା ଆଚ୍ଛା ଆଚ୍ଛା ଆଛା। ହ ହଁ ପଢାପଢି ଠିକ ଚାଲିଛି? ଓ ହୋ। ଆଉ କଲେଜରେ ସମସ୍ତେ ଭଲ?
କହିଲେ?
କଲେଜରେ ସବୁ ପଢାପଢି ଠିକ କରୁଛନ୍ତି ସାଙ୍ଗସାଥି ଭଲ ସବୁ କିଛି ଭଲ?
ହୁଁ ଏବେ ତ ଠିକ ଠିକ ଚାଲିଛି ଏବେ ତ କଲେଜ ଖଲିଲ ଛୁଟି ଥିଲା ନା।
ହଁ ହଁ ହଁ ହଁ। କଲେଜ ଛୁଟି ଦିଅନ୍ତିନି ନା ଛୁଟି ଦିଅନ୍ତିନି ତ?
ନା ଛୁଟି ରହୁଛି ନା।
ଓ ହୋ।
ଗ୍ରୀଷ୍ମ ଚଛୁଟି ନଥିଲା ଏବେ।
ହଁ ହଁ ହଁ ହଁ ଆଉ ଗ୍ରୀଷ୍ମ ଛୁଟିରେ କଣ କଣ କଲେ?
ଛୋଟରେ ସେଇ କଣ ବୁଲାବୁଲି ଆଉ କଣ କରିବା ସେଇ ବୁଲାବୁଲି କରିବା କଥା ଆଉ।
ଆଚ୍ଛା। ଆ ଘରେ ରହିଛିି କଣ କଣ? କଲେ ବାପା ମାଙ୍କ ସହିତ ପରିବାର ସହିତ।
ଘରେ ତ ନାଇଁ ମୁଁ ବାହାରେ ହିଁ ଅଛି ମୁଁ ବା କି କ୍ଲାସ କରୁଛି ନା।
ଆଉ ଛୁଟି ରେ ଯାଇନାହାନ୍ତି?
ନା ନା।
ହଁ ହଁ ହଁ ଛୋଟି ତ ଆ ରଜ ଯାଇଥିଲେ ଆଉ ଏବେ ରଥକୁ ଯିବେ? ଯିବେନି ଛୁଟି ତ ନାହିଁ ଯିବେନି କୋଥେ?
ରଥକୁୁ ନାଇଁ ଆଉ ଯାଇ ହବୁନି।
ଆ ରଜରେ କଣ ଆଜି ପିଠାପଣା କଣ ହେଇଥିଲା ରଜରେ?
ରଜରେ ତ ସବୁ ଆମର ଓଡିଆ ଜାତି ପର୍ବବାଣୀରେ ଯାହା ହୁଏ ରଜ ପର୍ବରେ।
ହଁ। ହ ହୋ।
ଆଉ ନା ବି ତ ମନେ ପଡୁନି ଏତେ ଗୁଡଆ ବିଠାର।
ହଁ ପୋଡପିଠା ତ ମେନ୍ ପୋଡପିଠା ହେଇଥିଲା କି ନାଇଁ?
ହଁ ଆଉ ପଡ ପିଠା ମଣ୍ଡା ପିଠା ଇଡଲି ପିଠା ଏମିତି ସବୁ ଅଛି ନା ବି ମୋର ମନିନି
ଆଚ୍ଛା ଆଚଛା ଆଚଛା ହ ଇଡଲି ପିଠା ପୋଡ ପିଠା ଭାରି ଟେ ଭଲ ଲାଗେ କି ନାଇ
ହୁଁ ବହୁତ ଭଲ ଲାଗେ
ଦୋଳି ଖେଳିଲେ ରଜରେ ଦୋଳି ଖେଳିଲେ
ଦଳି ଦକାରିନି ମୁଁ ନା ଦଳି ମୁଁ ବହୁତ ବର୍ଷ ହେଲା ଦୋଳି ଖେଳିିନି ଆଉ
ଚେସ୍ ଏରିକା ଚାସ୍ ଲୁଡୁ ଏଗୁଡା କିଛି ଖେଳି ନାହାନ୍ତି
ମା ସେ ଗୁଟେ କିଶନାମେ ସେଇ ବୁଲାବୁଲି କରୁ ଆଉ
ଆଛାଛ ଆଚ୍ଛା ଆଚଛା ବାହାରେ ବୁଲାବୁଲି କରନ୍ତି କୁଆଡେ କୁଆଡେ ବୁଲିଲେ ଆପଣଙ୍କର ସହିତ ହଁ ଭଲ ବୁଲାବୁଲି ଜାଗା ଅଛି।
ବନ୍ଦ ଜାଗା ଅଛି ଆମ ପାଖରେ। ତାପରେ ଖରାଦିନରେ ବି ଏତେ ବୁଲିବା ପାଇଁ ଭଲ ଲାଗେନି ଗରମରେ
ହଁ ହଁ ହଁ ହଁ ଗରମରେ ଭଲ ଲାଗେନି ବୁଲିବା ପାଇଁ ଶୀତ ଦିନ ହେଲେ ବୁଲିବା ପାଇଁ ଭଲ ଲାଗ ହଁ ହଁ
କାହିଁକି ନା ଏବେ ଖରା ଦିନ ବି ବହୁତ ମାନେ ଯୋଉ ଗୁଡା ଅଛି ଆମର ୱାଟରଫଲ ଗୁଡା ସବୁ ପାଣି ଗୁଡାକ ସ ଶୁଖି ଯାଇଛି ଦେଖିବା ପାଇଁ ବି ମଜା ଲାଗେନି। ଥଣ୍ଡା ଦିନରେ ସବୁ ପାଣି ଝରିଥାଏ ଯୋଉ ଝରଣା ରହୁଛି ଯେତିକି ଆମର ପାଖାପାଖି ଏରିଆରେ
ହଁ ଝରଣା ଗୁଡା ତ ଏ ଶୀତ ଦିନ ହିଁ ହୁଁ ଭଲ ଲାଗେ ମାନେ ଖରା ଦିନ ଶିଖି ଯାଇଥାଏ ନା ହ ସେଇଆ ଆଉ ଏ ଏବେ କଣ ରୁମ ରେ ରହୁଛନ୍ତି ନା ହଷ୍ଟେଲରେ ରହୁଛନ୍ତି।
ନା ଆମେ ରୁମରେ ରହୁଛୁ ତିନି ଚାରି ଜଣ ରହୁଛୁ ଆମେ ସାଙ୍ଗ
ଆଚ୍ଛା ଆଚ୍ଛା ଆଚ୍ଛା ଆଚଛା ପାଠାଗାର ଯାଉଛନ୍ତି।
ଦେଖ
ହଁ ହଁ ହ ହ ହଉ ଭଲ ଆଉ ଆପଣଙ୍କର ଶିକ୍ଷକ ଅଧ୍ୟାପିକା ସବୁ ଭଲ ଅଛନ୍ତି ଆଉ ଅଧ୍ୟାପକ ଅଧ୍ୟାପକ
ହଁ ସବୁ ଭଲ ଅଛନ୍ତି ଆଉ
ୟରେ କଣ କହୁଛନ୍ତି
ମଝ ବିଷୟରେ ଆଉ କଣ କହିବି ଆଜି କାଲି ଯୋଉ ପ୍ରକାର ସରକାର ଚେଞ୍ଜ ହେଇ ଚାଲିଛି ଯୋଉ ଅଘଟଣା ଗୁଡା ଘଟ ଟୁଛି ଦେଖି ତୁ ଏଥର ବହୁତ କେସ୍ ଗୁଡା ରହିଛି
ହଁ ହଁ
ଝିଅ କି ସେଇଗୁଡାକ ବହୁତ ମାନେ ଏତେ ମାତ୍ରାରେ ବଢିଗଲାଣି ଆଉ।
ହଁ। ଆମେ ଯୁବପିଢି ଚାହିଁଲେ ସତର୍କ କର ପାରିବା ସମସ୍ତଙ୍କୁ ମେସେଜ ଦେଇକି ସମସ୍ତ ସମସ୍ତଙ୍କୁ ଜଣେଇକି
କିନ୍ତୁ କଣ କହ ସେଇ ଆମ ଯୁବପିଢି ଭିତରୁ ହିଁ ଜଣେ ସେଇଭଳିଆ କାମ କାଣ୍ଡ କରିଥାଉଛି।
ହଁ ହଁ ହଁ ଠିକ କହିଲେ ଠିକ କହିଲେ। ଏଇ ଯୁବପିଢି ହିଁ ହିଁ ସେ ସବୁ ଇ କରୁଛନ୍ତି। ହଁ। ଦୁନିଆ ବହୁତ ନିଷ୍ଠୁର ଏବେ ମାନେ ଏବେ ବହୁତ ବଢି ଯାଇଛି ଆଗରୁ ଏମିତି ନଥିଲା ଏବେ ବହୁତ ବଢି ଯାଇଛି।
ଏବେ ବହୁତ ମାନେ ବଦଳି ଯାଇଛି ପୁରା
ହଁ। ନାରୀ ନିର୍ଯାତନା ସ ବଢିବା କେହି କେହି ମାନୁନାହାନ୍ତି। ନାରୀ ନିର୍ଯାତନା ବି ବହୁତ ବଢି ଯାଇଛି।
ତାପରେ ଆଜିିକାଲି ସରକାର ଗୁଡାକ ବି ସୋନେ ଅଛନ୍ତି ପଲିସି ଗୁଡାକ ଦେଖିଦେବେ। ଟଙ୍କା ଲୋଭରେ ବି ଛାଡି ଦଉଛନ୍ତି।
ହଁ ହଁ। ଟଙ୍କା ଲୋଭରେ ତ ସେଇ ଅପରାଧୀ ମାନେ ତ ଟଙ୍କା ଦେଇକି ଖସି ଯାଉଛନ୍ତି। ହଉ କଣ। ଆଉ କେହି ମାନିବ କେହି କାହାକୁ ଡରିବେ ନା ପୋଲିସକୁ ଡରିବେ ନା କାହାକୁ ଡରିବେ?
ଏୟା ଦ୍ୱାରା ତ ବଢି ଯାଉଛି ଡକାୟତ ବଢି ଯାଉଛି ଆଉ
ହଁ। ହୁଁ। ଆଛା। ଆଉ ଆଗକୁ କଣ ଅଛି ବି ମାନେ କଣ ଚାହୁଁଛନ୍ତି କଣ? ଭବିଷ୍ୟତରେ କଣ ବନିବେ?
ଆଗକୁ ସେମିତି କିଛି ଭାବିଛି କିନ୍ତୁ? କହିଲେ ବହୁତ ଲମ୍ବା ହେଇଯିବ।
ପୋଲିସ ଲାଇନ୍ ଯିବାକୁ ଚାହୁଁଛନ୍ତି?
ପୋଲିସ ଲାଇନ୍ ତ ଚାହୁଁଥିଲି ବଟ ଟିକେ ହାଇଟ ମ ଉଚ୍ଚତାଟି କମି ଯାଉଥିବାରୁ ଆଉ ସ୍ୱପ୍ନ ହେଇ ରହିଯାଉଛି।
ଆଚ୍ଛା ଆଚ୍ଛା ଆଚ୍ଛା ଆଛା।
ପିଲାବେଳରେ ମୋର ସ୍ୱପ୍ନ ଥାଏ। ମୁଁ ଦିନେ ଦିନେ ପଲିସ ହେବି ତ ଉଚ୍ଚତା କମେଇଯିବାରୁ ସେଇ ଗୋଟେ ସ୍ୱପ୍ନ ସବୁ ଭାଙ୍ଗି ଯାଉଛି।
ଆଚ୍ଛା ଆଛା ଆଚ୍ଛା। ଆଉ ଶିକ୍ଷକ ଲାଇନ ଯାଉନାହାନ୍ତି। ଶିକ୍ଷକ ଲାଇ
ଶିକ୍ଷକ ଲାଇନ ଗଲେ ବି ତ ଏବେ ଅଛନ୍ତି ଆମ ଗାଁରେ ସେମିତି ଅଛନ୍ତି ଦି ତିନି ଜଣ ସେମାନେ ଯାଇ ପାରୁନାହାନ୍ତି ବହୁତ ଚେଷ୍ଟା କରୁଛନ୍ତି।
ହ ହଁ ଖାଇବା ରୋଷେଇ କରି ଖାଉଛନ୍ତି ନା ହଁ ନିଜେ ରୋଷେଇ କରୁଛନ୍ତି? ସାଙ୍ଗସାଥି ସବୁ ମିଶିକି ରୋଷେଇ କରୁଛନ୍ତି।
ଆଜ୍ଞା।
ହଁ ହଁ ହଁ ସବୁ ମାନେ ସବୁ ପି ପ୍ରକାର ଖାଇବା ସୁବିଧା ହଉଛି ନା ମ ମାନେ ଚଳିଯିବ ଚଳି ତଳନୀ ଟାଇପ ର ଖାଇଦଉଛନ୍ତି। ହଁ ହଁ ଘର ସୁବିଧା ନାହିଁ ନା ହଁ ଘର ସୁ ସୁବିଧା ନାହିଁ ସେଇ ହିସାବରେ ଆଚଛା ଆଚଛା।
ଆପଣ କେମିତି କଣ କଲେ ରଜରେ?
ହଁ। ଆମର ରଜରେ କିଛି ସକାଳୁ ଉଠିକି ସଜବାଜ ହେଇକି ପିଠା ଆମ ରାତିରୁ ହେଇଯାଏ। ପିଠାପଣା ସବୁ ରାତିରେ ହେଇଯାଏ। ରଜ ଦିନ ଆଉ ସେମିତି କିଛି କାମ କରିବାକୁ ପଡେନି। ଖାଲି ଖାଇବୁ ହଁ ହଁ ନି ମୁଁ କରେ ମୋ ମା କରନ୍ତି ସେମିତି ଆଉ ରଜ ଦିନ ଆଉ ରଜ ଦିନ କଣ ଆମ ଝିଅ ମାନଙ୍କୁ କାମ କରିବା ମନା ନା କାମ କିଛି କାମ କରିବେନି ପରିବା କାଟିଏେନି କିଛି କାମ କରିବେନି ଖାଲି ତା ପୂର୍ବ ଦିନ ସବୁ ହେଇଯାଏ ଆମେ ଖାଇକି ଖାଲି ସଜବାଜ ହେଇକି ଦୋଳି ଖେଳୁ ଏଇ ତାସ ଖେଳୁ ଲୁଡୁ ଖେଳୁ ଏମିତି ହିଁ ଆଉ ଭଉଣୀ ମାନେ ଛୋଟ ଛୋଟ ଅଛନ୍ତି ହଁ ହଁ ହଁ ଓଡିଆ ଘରର ଏଇଟା କଟକ ସାଇଡ ରେ ବହୁତ ଭଲ ହୁଏ ଆମ ସାଇଟ ରେ ବହୁତ ପାଳନ କରାଯାଏ ତ ସେଇ ହିସାବ ରେ ସବୁ ଚାଲିଛି ତିନି ଦିନ ଆଉ ପୁଣିଆ ଫାଷ୍ଟ ହଁ ମୋ ସରିଗଲାଣି ପିଜି ହଁ ହଁ ପିଜି ସରିଗଲାଣି
ତାହେଲେ ତ ଜବ୍ ପାଇଁ ଆପ୍ଲ କରି
ହଁ ହଁ ହଁ ଜବ ପାଇଁ ଚାଲଛି